ହ୍ୟାଲୋ।
ହଁ ହ୍ୟାଲୋ।
ହୁଁ କଣ କରୁଛ?
କଣ ଆଉ କରିବି ଏଇ ଯାଇଥିନୁ ଏଇତ ମହାବିନାୟକ। ଆଉ ଦେଖିଲୁ ସବୁ ଉମ୍ ମଆବିନାୟକରେ ମନ୍ଦିର ହେଠୁ
ହୁଁ
ନୁଆଁଙ୍କ ଦିଆଗଲା ବିସ୍କୁଟୁ। ହଁ, ଆଉ
ହୁଁ, ହୁଁ।
ଆଇଲୁ ଭଲ ଜେଗା।
ଠାକୁର ଆଡେ ଯାଇଥିଲା ନା, ଠାକୁର ଆଡେ।
ହୁଁ, ଠାକୁର ଆଡେ ଗଲୁ। ଠାକୁର, ବୁଲି ବୁଲାକି ଆଇଲୁ।
ହୁଁ
ହେଠୁ ମୋ ଆଇ ମାଙ୍କଡ ମାନେ ସବୁ ବସିଛନ୍ତି, ତାଙ୍କୁ ଦେଖିଲୁ। ପାଣି ବାହାରୁଛି, ସେ ପାହାଡରୁ। ସେଠୁ ସେ ପାଣି ବାହାରୁଛି, ହାତୀ ପାଟିରେ। ପାଣିବାହା ତାକୁ ଦେଖିଲୁ। ଦେଖି ଦୁଖାକି ସେଠୁ ଆସିଲୁ, ଆସିନା ସେଠୁ ସେଠି ଅଛନ୍ତି, ଶିବ ମନ୍ଦିର ସାତ, ଆଠ, ମନ୍ଦିର ସେଠି ବୁଲିକିନା ଦେଖିଲୁ।
ହୁଁ, କିଏ କିଏ ମନ୍ଦିର ସବୁ ଅଛି?
ଶିବ ମନ୍ଦିର ଅଛି, ସେଠି ରାମ ମନ୍ଦିର ଅଛି, ସେଠି ହନୁମାନ ମନ୍ଦିର ଅଛି। ଆଉ ହେଠି କଣ? ଉଁ ଅଁ କାର୍ତ୍ତିକେଶ୍ଵର ଅଛନ୍ତି, ଗଣେଶ ଅଛି। ସେଠି ଯ ଉଁ ବହୁତ ମନ୍ଦିର ତ ପରା ହେଇଛି, ଗୋଟିଏ ଜେଗାରେ ସବୁ ମନ୍ଦିର ଦର୍ଶନ କରିବ ସେଇଠି ଯାଇକି ଆଉ। ସେ ମହାବିନାୟରେ ସିଏ ରହିଛନ୍ତି, ଆ ଆଉ ପାହାଡ ଉପରକୁତ ଗନେ ହେଠି, ଏଠି ଦେଖିବ ହେଠି ଦେଖିବ।
ହଁ, ଆଉ ମନ୍ଦିର ଦର୍ଶନ କଲୁନା ଭିତରେ ଯାଇକି?
ମନ୍ଦିର ଦର୍ଶନ କରିବାକୁ ଆମେ ଯାଇନୁ, ଖାଲି ଚାରି କର ଠାକୁରଙ୍କା ବେଢା ଚାରିକର ବୁଲିକିନି, ମୁଁ କଇନି କାଲି ତ ଆସ୍ ଦେଖିଆ ଆଉ କାଲି ଟିକେ, ଠାକୁରଙ୍କୁ ଦର୍ଶନ କରିବା ଆଉ। କାଲି ମାନେ ଏଇ ଉପ୍ ହୁଁ। କାଲି ଟିକେ ଦର୍ଶନ, ଠାକୁରଙ୍କୁ କରିବାକୁ ପଡିବ ଆଉ। ସେ ଜେଗା ତ କହିଛି, ପୂର୍ବ ସୃଷ୍ଟିର ସର୍ଜନା କରାହେଇଛି ଆଉ।
ହୁଁ।
ହଉ। ଆଉ କଣ କୁ, ଆଉ ଆଉ କଣ ତମ ଆଡୁକୁ କୁହ?
ହଁ। ଆମର ବି ଭଲ ସବୁ ଏଡେ।
ତମ ଆଡ଼େ କଣ ଦେବାଦେବୀ ଠାକୁର ମନ୍ଦିର, କଣ କେମିତି ଅଛି?
ଆମ ଆଡେ ଅଛନ୍ତି ଶିବ ମନ୍ଦିର, ଜଗନ୍ନାଥ ମନ୍ଦିର।
ଜଗନ୍ନାଥ ଦ ମନ୍ଦିର ଯାଇଛନା?
ହଁ।
ଉ ହୁ।
ଯାଇଥିନି ଜଗନ୍ନାଥ ମନ୍ଦିର।
ହୁଁ। ଆଉ କି ମନ୍ଦିର ସବୁ ଅଛି?
ଆଉ ପାର୍ବତୀ ମନ୍ଦିର, ହନୁମାନ ମନ୍ଦିର
ଆଉ
ସବୁ ଯାଇଥିନୁ ଦର୍ଶନ କନୁ ବୁଲି ବୁଲାକିରି ଆସିନୁ।
ହୁଁ। ହୁଁ। ଆଉ ଆଉ କଣ ସବୁ ଦେଖିଛ?
ଆଉ ସବୁ ଦେଖିନୁ ସବୁ ଭଲ ଭଲ ଜାଗା ସବୁ ବୁଲିିନୁ ବୁଲି ବୁଲାକି ଦେଖିନୁ ଦେଖି ଦୁଖାକି ଏ ଖାଇ ଖୁଆକି ଆସିନୁ ଆଉ।
ହୁଁ କଣ ଅରୁଆ
ଅରୁଆ ଡଲମା ହୁଁ।
ହଁ ଠାକୁର ଯେତ ବେଳେ ଗଲେ ଅରୁଆ ଡାଲମା ଖାଇଥିବ ଠାକୁର ଦର୍ଶନ କରିବ ମୁଣ୍ଡିଆ ମାରିବ। ତାପରେ ଯାଇକି ଆସିବ ଆଉ। ଆଉ ଆଉ କୁହ ଆଉ କଣ ତମ ପିଲାବେଳ କଥା ନଈ ବଢ଼ି ହେଇଚି ନା ତମ ଆଡ଼େ?
ହଁ ନଈ ବଢ଼ୀ ହେଇଥିଲା।
କଣ କଣ ନଈ ରେ ସବୁ ଦେଖିଲ?
ନଈ ବଢ଼ି ହେଲା ଗାଁ ରେ ପାଣି ପଶିଲା ଛୁଆ ପିଲା ଧରିକିରି ସବୁ ବୁଲିଲେ।
ହୁଁ।
ଆଉ ସବୁ ଆଣିକି ରିଲିଫ ଦେଇଗଲେ ଖାଇଲେ ରିଲିଫ ରୋଷେଇ ହେଲା
ହୁଁ। ଆଉ ଛତିଆ ଯାଇଛ ନା।
ହଁ ଛତିଆ ଯାଇଛି।
ତ ଦର୍ଶନ କରିଛ ନା।
ହଁ।
ସେ କଳାଘୋଡା ଧଳାଘୋଡା ଦେଖିଛ ନା।
ହଁ ଦେଖିଛୁ ସେଇଠି ଆଉ ମନ୍ଦି କବାଟ ତ ପଡିଛି ସେଠି ଆଉ।
ଆଉ ସବୁ କଣ ଅଛି ସେଠି।
ଆଉ ଆମେ ଏତେ ଆଡେ ବୁଲିନୁ।
ଆମେ ଟିକେ ଯାଆନ୍ତୁ କଣ ତମେ ଯାଏ
ତମେ ଯାଇଥିଲ କଣ କେମିତି ଦେଖିଲ ସୁବିଧା କଣ। ଆଉ କେମିତି କଣ ଆମେ ଟିକେ ଯାଆନ୍ତୁ କେମିତି ତମେ ଯାଇଥିଲ। ନା କଣ ଗାଡ଼ି ରିଜର୍ଭ କରିଗଲ ନା ବସରେ ଗଲ ନା କେମିତି କଣ ଗଲ ଆମକୁ ଟିକେ ସେଇ ବାବଦରେ କୁହ।
ଗାଡି ରିଜର୍ଭ କରିକି ଯାଇଥିନୁଁ। ଯାଇଥିନୁ ବୁଲିନୁ।
ହୁଁ।
ବୁଲି ବୁଲା କି ସବୁ ଦେଖିନୁ। ଦେଖିକି ଦି ତିନି ଘଣ୍ଟା ପରେ ପଳେଇ ଆସିନୁ ଆଉ।
କିଏ ତମ ଫାମିଲି ଯାଇଥିଲ। ନା କିଏ ଆଉ ଯାଇଥିଲେ?
ହଁ ଆମ ଫାମିଲି ଯାଇଥିନୁ।
ତାହେଲେ ଭଲ ଜେଗା ସିଏ ହେଇଚନ୍ତି। ଠାକୁର ଅଛନ୍ତି ସେଠି।
ହଁ
ଦେତିଆ ପାଇଁ ବୁଲିବା ପାଇଁ ମୋ ସବୁ
ହେଲ ସବୁ ଠାକୁରଙ୍କ ଜାଗା ତ ସବୁଠି ଭଲ ତାରିଣୀ କତିକି ଗଲେ ହେଟି ସେଇଆ। ସବୁ ଠାକୁରଙ୍କ ଜାଗା ଭଲ।
ତାରିଣୀ ଯାଇଥିଲ ନା।
ହଁ
ତାରିଣୀ ପୀ
ହୁଁ
ତାରିଣୀ କତିରେ କଣ କେମିତି ତମେ ସେଠି କେମିତି କଣ ଖାଇବା ପିଇବା କେମିତି ଟି କେଟ୍ କରାହୋଉଚି ନା କରାହେଉନି କେମିତି ଆମେ ଟିକେ ଯାଆନ୍ତୁ ସେ ବାତରେ କୁହ?
ଯାଇଥିନୁ ସମସ୍ତେ ବୁଲିବାକୁ ବୁଲିିନୁ ବୁଲି ବୁଲାକି ସବୁ ଦେଖ
ଆଉ ଠାକୁର ଦର୍ଶନ କନୁ ଆଳତି ଦେଖିନୁ। ଦେଖି ଦୁଖା କି ରାତିରେ ବାହାରିକି ଆସିନୁ ଆଉ।
ହୁଁ ସେଠି ତ ଅଛନ୍ତି ବ ଶିବ ମନ୍ଦିର ସେ ତାରିଣୀଙ୍କ ପାଖରେ। ଦେଖିଚ ନା।
ଶିବ ମନ୍ଦିର ଆଡେ ଯାଇନଉ। ସେଇଠୁ ବୁଲିକି ପଳେଇ ଆସିଲୁ।
ହଁ ଆମେ ବାହାରିଛୁ ଯିମୁ ବୋଲି ଆମ ଗ୍ରୁପ ଆମ ଫାମିଲି ସବୁ ଯି ମୁଁ ବୋଲି ତା ନି ଦର୍ଶନ ମାଙ୍କୁ ଟିକେ ଦର୍ଶନ କରିବୁ। ଆଉ ଦେଖିଆ ଟିକେ ବୁଲାବୁଲି କନୁ। ଏଇ ଲାଉଲି କରିକି ଦେଖିଆ ଆସିମୁ ଟିକେ ବୁଲିକି ଟିକେ ଭଲ ଲାଗିବ ସେ ଜେଗା ତ ଭଲ ଜେଗା। ମୁଁ କଇଲି ଯାଇ
ଆଉ ରଜ ତମର କେମିତି କଣ କଲ?
ରଜରେ ତ ଭଲ ହେଲା ଏ ବର୍ଷ ରଜ ଦୋଳି ଫୋଳି ପଡିଥିଲା। ଦୋଳି ଖେଳିଲୁ ପିଠା ହେଇଥିଲା କାକରା ପିଠା ଆରିସ ପିଠା ଆଉ ଚକୁଳି ପିଠା ହେଲା। ଖିଆ ପିଆ କଲେ ବନ୍ଧୁବାନ୍ଧବ ଯିଏ ଯେମିତି ଆସିଥିଲେ ପାନ ପାନ ସମସ୍ତଙ୍କି ଦିଆଗଲା। ଆଉ ରଜ ଭଲ ଭାବରେ ପାଳନ କରାଗଲା ଏ ବର୍ଷ ପାଗ ବି ଭଲ ଥିଲା। ଆଉ ଏମିତି ଆଉ।
ହଁ ଆମର ବି ସେଇ ରଜରେ ଭଲ ଇଏ ହେଇଚି ଏ ବର୍ଷ।
ହୁଁ ସେମିତି ରଜ ଆଉ ଆଉ କଣ? ଆଉ କଣ କହା ଭଲ।
ରଥଯାତ୍ରା ଆସୁଛି।
ରଥଯାତ୍ରା ଯିବ ନା।
ହଁ ରଥାଯାତ୍ରା ତ ସବୁଠି ହଉଛି ଯୋଉଠି ଆମେ ଯାଇକି ଦେଖି ଆସିବା ଆଉ
ଦର୍ଶନ କରିବାଟା ସୌଭାଗ୍ୟରେ ଥିଲେ ହବ ଉ ତୋ ଡୋରି ଡୋରି ନ ଲାଗିଲେ କେହି ଯାଇପାରିବେ ନାହିଁ ତାଙ୍କ କୃପାରେ ସବୁ ଚାଲଚି। ହଉ ଦେଖିବା ଆମେ ବାହରିଚୁ ଯିମୁ ବୋଲି କଣ ହଉଛି ଠାକୁର ଯଦି ଦେଖିବେ ତମେ ଆମେ ବାହାରିବୁ ଆଉ ଦି ଦିନରେ ଯିବୁ ଏଠି କଣ କେମିତି ସୁବିଧା ଲଜ୍ ଫଜ୍ ସୁବିଧା ଅଛି ନା
ହଁ ଲଜ ଫଜ ସବୁଠି ସୁବିଧା ଅଛି।
ଆମେ ଯା ଭାବି ଦି ଦିନ ତିନି ଦିନ ରହିବୁ। ସି ବିଜ୍ ଫିଭିଜ ସିଆଡେ ବୁଲାବୁଲି କରିକି ଠାକୁର ଦର୍ଶନ କରିକି ଆଉ ଆମେ ତିନି ଦିନ ଖଣ୍ଡେ ଆମକୁ ଲାଗିବ ଯଦି ଯିମୁଁ ଆସ ସବୁଆଡ଼ ଟିକେ ସବୁ ମନ୍ଦିର ମଠ ମନ୍ଦିର ବୁଲିବୁ ନା ଆଉ କାଲି ଦର୍ଶନ କରିବ। ସେ ମଠ ଅଛି ବହୁତ ତ ଅନେକ ମଠ ଅଛି ପୁରୀରେ ମଠ ଫଟୋ ବୁଲିନୁ ହୁଁ ମଠ ଫଟୋ ବୁଲିନୁ। ହୁଁ ଦୁନିଆ ମଠ ଅଛି। ସବୁ ମଠ ବାଡି ବୁଲି ବୁଲାକି ତିନି ଦିନି ଖଣ୍ଡେ ନାଗିବ ଆମେ ଆମର ହଁ ଅଛନ୍ତି ଯୋଉ କଣ ଜଗସିଂ ସେଠିକି ମୁଁ
ହୁଁ
ତାଙ୍କୁ ଟିକେ ଦର୍ଶନ କରିବି ମୁଁ ଆଉ
ହଁ
କଣ ଶାରଳା ଶାରଳା
ହଁ ହଁ
ସେତିିକି ଦେଖିବାକୁ ପଡିବ।
ହଁ ସେ ପାଖ ପାଖରେ ଯେତିକ ଠାକୁର ଅଛନ୍ତି ସବୁ ଦର୍ଶନ କରିକିରି ଆସିବ ଆଉ
ହଁ ଆଉ
ଆଉ କଣ ସନ୍ଧ୍ୟା ହେଲା ଆଳତି ଆରମ୍ଭ ହେଲା
ହୁଁ
ଆ
ଆଳତି ପ୍ରତ୍ୟକ ଡେଲି ସନ୍ଧ୍ୟାରେ ଆଳତି କରିବାକୁ ପଡୁଛି ସେଟା ତ ନୀତି ନିତିଦିନିଆ କଥା ସବୁଦିନ ଠାକୁରଙ୍କ କ ଆଳତି ଲାଗିବ ଆଳତି ହବ।
ହଁ ଆଳତି ଟା ଦେଖିବାଟା ତ ଭଲ ଆଉ
ହ ହୁଁ ଆ ସନ୍ଧ୍ୟା ଟାଇମ୍ ଠାକୁରଙ୍କ ଆଇ ତ ପ୍ରିୟକାର ବୋହୁତ ଲୋକ ହେଇଛନ୍ତି।
ହଁ ଆଜିିପା କଣ ଠାକୁରଙ୍କର ଇଏ।
ହୁଁ ଆଉ ଠାକୁରଙ୍କର ଦୁନିଆ ପ୍ରକାର
ହଁ ପୁରୀରେ ତ ସବୁବେଳେ ଚାଲିଚି ଇଏ।
ସେଠିତ ସବୁବେଳେ ଲୋକ ଦର୍ଶନ ପାଇଁ ସବୁବେଳେ ଭିଡ଼।
ହୁଁ।
ହଉ ଆମେ ଯାଇଁକି ଯାଇ ଟିକେ